ହଁ ହେଲା। ହଁ ତୋ ନା ଆସୁନି ବି ଏଥିରେ କଣ ଦେଇଛୁ?
ସୁବାସିନ ଶେଣ ଦେଇଛି ପା।
ଆସୁନି କାହିଁ ତୋ ନା।
କେ ଜାଣି?
ଏଥିରେ ନାଁ ଆସିବ ବା ଯ ଯୋଉ ନାଁ ପଞ୍ଜୀକୃତ କରିଥବ ଏଇ ନାଁ ଆସି ଯିବ ତୋର ଏଥିରେ ଶୋ କ ଖାଲି ନମ୍ବର ହିଁ ସୋ କଲା।
ତୁ ତ ମତେ କହିଲୁ ସେୟଆ ଯା ମୁଁ ତ ଦେଲି।
ହଁ ତୋର ନାଁ ଆସୁନି ମୋର କଣ ନାଁ ଆଉଥିବ ଦେଖ ଉପରେ।
ତୋର କୋଉ ଏଇ ଥରେ ହଁ ସରୋଜିନୀ ବସତିଆ ଆଉଛି ତ।
ତୋର ଆସିନି ତୋର ଖାଲି ଫୋନ ନମ୍ବର ଦେଖୋଉଛି। ଓଲଟା ସୁଧା କରିଦେଇଛି ଆଉ। କଣ ହେଇଛି ଆଉ ଏଠି ସିଏ ଯୋଉ ଇଏ କରିନାହାନ୍ତି ତୋର ନ ତୁମକୁ ଆଡ୍ କରିନାହାନ୍ତି ସେମାନେ ସବମିଟ କରିନାହାନ୍ତି। ସେଇଥିପାଇଁ ହଉଛି ତୋ ଯୋଉ ଡାଇଲ ଯଦି କରୁଛି ତୋ ନାଁ ଯୋଉନ ଖୁଆକୁ ପଚାରୁଛୁ ତୁ ପୁରା ନା କୁହ ତୋ ନାଁ ଟା ସବୁ ଲେଖି ଦଉଛୁ
ଲେଖିଦେବି ଆଉ ନା ଲେଖିବି ଗୋଟେ ପିନ କୋଡ ମାଗୁଛି।
ପିନ୍ ଦେଇଦେବୁ କେନ୍ଦ୍ରାପଡ଼ ପିନ୍ ନମ୍ବର୍ କଣ ଦେଇଦେବୁ।
ଓ ହୋ।
ପିନ୍ ଦେଇଦବୁ ହେଇଯିବ ସେ ଯୋଉ ନା ଦେଇନୁ ତ ସେ ସେଇଥିପାଇଁ। ଇଏ ହଉଛି ହଁ ସେଇଥିରେ ନାଁ ଦେଇନି ବୋଲି ସେ ସେଇଥିପାଇଁ ନା ପଚାରୁଛି କଣ ଦବ କହୁଛି?
ଏ।
ଧପଉଛି କଣ?
ଶୋଇବ।
ଦିନକୁ କେଇଥର ଶୋଇଚି ସେ?
ତିନିଥର ତିନିଥର କେତେବେଳେ ସକାଳୁ ଉଠିଲା ନଅଟା ବେଳେ ଶୋଇଲା ପୁଣି ସେଠୁ ଖାଇ ପିଇକିନା ଏଇନା ଶୋଇବ। ନା ନା ସେ ଯୀବ କହୁଛି ପଦକୁ ନା ନା ମିଛରେ ମାଉ ମାରିିବୋଲ ହେଇଲୋ ମାଉଁ। ନବୁ କି ପୁଅକୁ ନେ ନେ।
ଉଁ ରୋଷେଇ କଣ କଲୁ?
ରୋଷେଇ କଲି ବା ଭାତ କରିଛି ଓ ଓ ଆମର ଆଜି ଶାଗ ଭଜା ହେଇଛି। ଭଜନା ଛୁଇଁ ଭଜା ହେଇଛି ଦହି ପକେଇକିନା ଖାଇଲେ ସମତେ।
ଉ ହୁଁ ଆଜି ନାନୁ ତାଥରେ ଭାଜିଚି। ଏଁ ଜିରା ନକା ପାଉଡ କରିବ ବୋଲି ହେଲା। ଅଧକିଲୋ ଖଣ୍ଡେ ନଙ୍କା ଭାଜିଦେଇଚି। ରା ରା ରା ରା ବୋଉ ହୋ ଏତେ ଏକାଥରେ କରିଛି ହବ କଣ ପାଟି କରୁଥିଲା ମୁ କହିଲି ପାଟି କରନା କିଛି କହନା। ଆଉ ଗୋଟେ ଦେନେ ଆରଜଷ୍ଟ ହୋଇ ଯାଆନ୍ତା।
ହଁ ପା ଆଉ ଏ ଗୋଟେ ଦିନ ତ
ହୁଁ ପଇସା ଆଇଚି ପାଟିତୁଣ୍ଡ ନ କଲେ ସେ ଯିବ। ହଁ ତୁ କାହିଁକି କିଛି କହୁଛୁ ନାୁ।
କାଲିବା ପନ ପନ ବିଗୁଡୁଥିଲା ମୁ ତାକୁ ମନା କରିଥିଲି ତାକୁ କଣ ନାଁ କ ନନା ସେସବୁ କାଲି ଯୋଉ ନ ବାନ୍ତି କରିଥିଲା ସେଇ ନ ସବୁ।
ହଁ ଦେହ ଖରାପ ହେଇଛି ମାରୁଛି ମୁଁ ମାଇଲେ ତୁ କିଛି କହିବୁନି ପଳେଇ ଆସିବୁ।
ମୁଁ ତତେ ସେଇୟଆ କହିଲି ମୁଁ ତୁ କାଇହିଁ କଣ କହୁଥିଲୁ ତୁ ପଳେଇଆଇଲୁନି। ନା ସେ କାହିଁ ମାରୁଛି ସହଜ ଦେହ ଖରାପେ ନା ଛୁଆ ବାନ୍ତି କରୁଛି ଅବିକବ ବାହାରୁନି ତାଦେହେରେ ମାରୁଚି।
ନା ନାଚୁଚି ଚନ୍ଦେଇ ଦେଖୁନୁ ବିଡିଓରେ କେମତି
ମୁଁ ତାକୁ ବା କାଲି ଆଇଥିଲା ମୁଁ କହିଲି ତୋ କଣ ଗୋଟା ମୁଁ କହିଲି ଖାଇଦେ ତୋ ପେଟ ଖରାପ ଅଛି ଭଲ ହେଇଯିବୁ କହୁଛି ପେଟ ତୋ ସହ ଖରାପ ସେ ଭଲ ହେଇଗଲା ନହେଲେ ତୁ କଙ୍କଡା ଖାଉନୁ ନା ନା। ହଁ କହୁଚି ପେଟ କଣ ଆଉ ଅଛି ପେଟ ଭଲ ହେଇଗଲା।
ସେ ପେଟ ଖରାପ କଣ ଆଡୁ ସାଡୁ ଟିକେ ଖାଇଛି ବିଗିଡି ଯାଇଛି ଛୋଟ ପିଲା ଟା।
ସହଜେ କଙ୍କଡା ଫଙ୍କଡା ଖାଇଛି କ୍ଷୀର ପିଇଚି ବହୁତ ଲୋକ କହୁଥିଲେ ଆଙ୍କ ଘଟି ଖାଇଛି ବୋଲି ଗୁଗୁଲୁ ଘଟି ସେଇଥି ପାଇଁ ବାନ୍ତି କରୁଛି।
କ୍ଷୀରକୁୁ ଆଣେଇଦଉ କଙ୍କଡ଼ା ସବୁ ସହଚେ ମା ଛୁଆ
ଲୋଭରେ ଲୋଭରେ ସିଏ ବା ମେନେ କ୍ଷୀର ଖାଉନୀନା ସେ
ହଁ ସେ ହଜମ କରିପାରୁନି ଏଇନା ତ ଫ୍ରିଜ ରଖିଲୁନି କାଲି ଲିଟର କ୍ଷୀର ନେଇ ଆଇଲେ ଦି ଦିନି ଖାଇବ ନି
ଫ୍ରିଜ୍ ହେଇ ଆଇଲାଣି ଲା ଫ୍ରି ଆଗେ ସିନା ଫ୍ରିଜ ନ ଥିଲା କ୍ଷୀର ଆଣିକି ରଖି
ଫ୍ରିଜ୍ ଆଇଲାଣି କ୍ଷୀର ଲିଟରେକି ନେଇ ଆସନ୍ତୁ ରଖିଦିଅନ୍ତୁ। ଖାଆନ୍ତା ଛୁଆ ଟା ରଙ୍କ ରଙ୍କ ହଉଛି କ୍ଷୀର ଖାଇବାକୁ ଯେମିତି ଆସ
ସେଆ କହୁଛି ଦିଦି ଆସିବ କ୍ଷୀର ନବା ପାଇଁ ଘରକୁ ଡେଲି
ଡେଲି କେତେବେଳେ ଆସିବ ବା
ମୁଁ ଜାଣିନି କଣ ବୋଉ ତ କଣ କହୁଥିଲା କହିଲା ସେ କଇଚି ଆସିବ ଦେଢ଼ ପାଏ ନେଖ କ୍ଷୀର ନେବ ମୁଁ କହିଲି ଆସିବ ଆଉ ଭଲ କଥା ଆଉ କହୁଛି ପଇସା ଦେବିନି ନ ଦେଲେ ନ ଦେବା କହୁଛି ମୁଁ ପଇସା ଦେବିନି କ୍ଷୀର ନେବି ନହେଲେ ଆଉ ସେ ନେଉ ତାକୁ ଦଉନ ନା କଣ ମୋ ଗାଈ କଣ ଖାଇବ ଦେଢ ପା କ୍ଷୀର ନବ ନବ ଆଉ କଣ ହେଲା?
ଦେଢ ପା ବଲେ କେତେ
ଅଧ ଦଢ଼ରେ ଯେଉ ଅଧ ଅର୍ଧ ଲିଟର ଲିଟର ହଉଛି ତିନି ପା ଅଧ ଲିଟର ହଉଛି। ହେଉଛି ଦେଢ଼ପା ତିନି ପା ଲିଟେରେ କି ଚାରି ପା ଲିଟେରେ ହଉଛି କେଜାଣି ଚାରିପା ଲିଟରେ ହେଉଛି ବୋଧେ କି ତିନି ପା କେଏଣି ତିନି ପା କିନ୍ତୁ ଲିଟେରେ
ତିନିପା ଲିଟେରେ ହେଲେ ଅଧପା ଦେଢ଼ପାଏ ତ ଆଉ ଅଧ ଲିଟରେ ଆଉ ଅଧ ଲିଟରେ ହେଲାବେଳେ ଅଧ ଲିଟରେ ପା କୋଡିଏଟଙ୍କା
କୋଡିଏ ଟଙ୍କା ଆମର ପା ନେଲାଣି କୋଡିଏ ଟଙ୍କା ଆମ ଗଉଡ ଏଠି ନଉଛି ପା ନଉଛି କୋଡିଏ ଟଙ୍କା ଷୋହଳ ଟଙ୍କା ସତର ଟଙ୍କା ନେଲାଣି କ୍ଷୀର ପା ସିଏ ତା ଦେହରେ ଫେରି ପାଣି ମିଶା
ଆମର ଏଇଆଡେ କଣ ଉମ୍ଫେଡରେ ଦେଲେ ଲାଭ ଅଛି ଉଫେଡ ରେ କଣ ପଏଣ୍ଟ ହିସାବରେ ଷାଠିଏ ପଅଷଠି
ପଏଣ୍ଟ ଆମର ଏଠି ଓମଫେଡ୍ ଲୋ ହ ଆମର ଓମଫେଡ୍ ଚେକ୍ କେନ୍ତି ନଉଛନ୍ତି ଗଉଡ଼ ନଉଛି ଆସିକି
ଆଉ ଓମଫେଡ୍ ନେଲେ ଆମର ଏଠି ପୁରା ଖାଣ୍ଟି କ୍ଷୀର ମାନେ ଟୋପାଇ ବି ପାଣି ପଡୁନି ଟୋପାଏ ବି ପାଣି ପଡୁନି ଖାଣ୍ଟି କ୍ଷୀର ପୁରା ଏ ଅଧ ଅ ଲିଟରକୁ କୋଡିଏ ଟଙ୍କା ମାନେ ଗାଁରେ ନେଲେ କୋଡିଏ ଟଙ୍କା ସେ ଗାଁରେ ଆଉ କଣ ପଏଣ୍ଟ ଦେବେନି ପଇସା ଗାଁରେ ନେଲେ ଅଧେ ନେବେ ବାପା ସେଇଥିପାଇଁ ଜମା ରାଜି ହଅନ୍ତି ନି କହନ୍ତି ମୁଁ ଗାଁରେ ଦେବିନି କ୍ଷୀର
ତମେ ଚାଲ ନେଇକି ଯାଉଛି।
ସବୁବେଳେ ଯେତିକି ଲିଟର ହଉ ବରଂ ଗାଁରେ ମାଗୁଛନ୍ତି କ୍ଷୀର ଖାଣ୍ଟି କ୍ଷୀର ଆଡେ ପାଣି ପଶିବନି ତମେ କୋଡ଼ିଏ ଟଙ୍କା ଆଣିକି ଦବ ତାହେଲେ ଓମଫେଡ୍ ରେ ତ
ପା ତମେ ପା ରେ ବିକୁନ ପା ସତର ଟଙ୍କା ପନ୍ଦର ଟଙ୍କା
ନା ନା ଏଠି ପା ନାହିଁ ଅଧ ପା ନାହିଁ ଅଧ ଲିଟେର ଲିଟେର ଆମର ଆଡେ ନାଇଁ ପା ଅଧ ପା ଏଇ ମୁଁ ଏଇ ଗାଁ ରେ ବି ବିକିଲେ ଲସ ଏ ନେଇଯାଉ ଲି ଲିଟେର ହଉ ବରଂ ଓମଫେଡ୍ ସେଇ ଲିଟର କ୍ଷୀର ବହୁତ ଦିନର ହେଇଗଲେ ଲିଟର କ୍ଷୀରକୁ
ସେ ଯୋଉ ମୋଟା ମୋଟା ହେଇଯିବ କ୍ଷୀର ନା
ପଏଣ୍ଟ ଉଠିବ ଷାଠିଏ ପଅଁଷଠି ଗାଁ ରେ କାଇଁ ଦବ ଗାଁରେ ଲିଟେର କ୍ଷୀରକୁ ଦେବେ ଷାଠିଏ ଟଙ୍କା ଚାଳିଶି ଟଙ୍କା ଏ ସେଇଥି ପାଇଁ ଏ ଯା ନେଇ ଯା ଲିଟେର ହଁ ବାପା ନେଇକି ଯିବେ
ହଁ ଆାଉ କଣ ଖାଇ ସାଇଲାଣି ପୁଅ ବଡ
ବଡ ଖାଇକି ଶୋଇଲାଣି ପୁଅ ଛୁଆ ପୁଅ ଏଇଠି ଶୋଇବ ଖାଇ ସାଇଲାଣି ବାପା ଖାଇସାଇଲେଇଁ ବୋଉର ମୋର ଅଛୁ ଉ
ହୁଁ। ଆମର ବା ପଖାଳ ଖାଇଲୁ ପୁଅ ବାପା ଭୋଜି ଖାଇବାକୁ ଗଲେ ହଁ ବା ପଖାଳ ଥିଲା ଦିଟା ଦିଟା ଖାଇଦେଲୁ ପାକେଟ ଚାଉଳ କିଣା ହେଇକି ଆାଉଚି ସେ ପାକେଟ୍ ଚାଉଳକୁ ଆମେ ଖାଇଦେଲୁ ପଖାଳ ନଷ୍ଟ କରିବାକୁ ଇଚ୍ଛା ହଉନି
ତମେ ପ୍ୟାକେଟ ଚାଉଳ କେମିତି ଖାଇଲ?
ଚାଉଳ ମିଳିନି ଏଠି କେତେ ମାସ ହେଲାଣି। ସରି ଯାଇଚି ହଁ। ଏ ର ଆସିବ ଚାରି ପାଞ୍ଚ କୁଇଣ୍ଟାଲ ଖଣ୍ଡେ ଚାଉଳ ଆସିବ ଏଥର। କୋଉ ଦିନଠୁ ଏଇ ଚାଉଳ ବସ୍ତାଏ ଚାଉଳ କିଣା ହେଇକି ଆଇଥିଲା ପାକେଟ ଚାଉଳ ଗୁରା ଗୋରୁ କୁଣ୍ଡରେ ପୁରେଇବ କେତେ ପୁରେଇବ। ବଙ୍ଗଲି କଖାରୁ ଡଙ୍କ ଆଣ ପଖାଳ ଖାଇଦବା ଜେଜେନାତି ଗଲେ ଭୋଜି ଖାଇବାକୁ। ଚାରିଟା ବେଳକୁ ଭୋକ କରିବ ପଖାଳ ଖିଆ।
ଖାଇବାକୁ ଗଲେ।
ହଁ ବା ତାଙ୍କ ସିଏ ଥିଲେ ରନ୍ଧା ହେଇନଥାନ୍ତା। ଇଲୋ ବାପଲୋ ହ ହ। ଆ ଆମର ଯୋଉ ଦିନ ଗାଧୁଆଳେ ପୁଅ ଗାଧୁଆଳେ ଯୋଉ ଦିନ ପଖାଳ ହେଇଥିବ
ହୁଁ।
ପଖାଳ ଖାଇବ ହେଲା ବାରଟା ବେଳକୁ ପଖାଳ ଖାଇବ ସିଏ ଉଁ ବାରଟା ବେଳୁ ପଖାଳ ଖାଇ ସାରିକିନା ତିନିଟା ବାଜିବ କହିବ ଗରମ ଖିଆ ହବ ନି।
ହୁଁ ହୁଁ ହୁଁ ଗରମ କେତେବେଳେ?
ଖାଇଲୁ। ଗରମ ଖିଆ ହବ ନା ମୁଁ ସେଇଥି ପାଇଁ ପଖାଳ କରେ ନା ମୁଁ ପଖାଳ ଯିମିତି କରିବି ସେ ଗରମ ଖୋଜବ ମୁଁ କରିବି କାହିଁ ପଖାଳ।
ସିଏ ଘରେ ଯୋଉ ରହିଲା କେଇ ଦିନ ତାର ସକାଳେ ପଖାଳ ଖାଇଲା ଫେର ଗାଧୁଆଳେ ତାର ତିନିଟା ଚାରିଟା ବେଳୁକୁ ଗରମ ଭାତ ଖାଇଲା।
ହଁ ହଁ। ସେଆ ଖାଇଦବ ଆଉ ସେ କହିବ କନା ମୁ ମୁଁ ପଖାଳେଇ ବସ ଟୋଟାଲ କୋଠେ କି ଯିବାର ନାହିଁ ଆ ସବୁଆଡେ ବନ୍ଦ୍। କୁଆଡେ ନା ମୁଁ ଯିବି ନା ତାକୁ ମୁଁ ହ ତତ ଯାଉଛି ଯୁଆଡେ ଗଲେ ସେ ଯିବି ମାନେ ସେ ସ୍କୁଲ ଯିବା ଭିତରେ ଯିବି ସେ ଘରକୁ ଆଲାକୁ ମୁଁ ଆସି ଘରେ।
ବାହାଘର କଥା କଣ ହେଲା?
ହଁ ନଭେମ୍ବରରେ କଣ ହବ କଣ କରିବେ ଯେ ଭଗବାନ ଜାଣନ୍ତି କଣ ହଉଛି। ହଉଛି ହଉ ଅମରନା। ଅମର ନା ଫୋନ କରିସାରିଲେ ବୋଉ କତିକି ବାହାଘର ଫାହାଘରକଣ କରିବ ନା ହବ ନଭେମ୍ବର କୁ।
ଅମ୍ମୋର ନା?
ହଁ ବା।
କଇଁ ଛାଁ?
ବୋଉବୋ ଫୋନ କରିଥିଲା ଗ୍ୟାସ୍ ପାଇଁ।
ହୁଁ ହୁଁ।
ସେ ଏଇ ସେ ଫୋନ କରିଥିଲେ ସେ ଉଠେଇ ନଥିଲେ କଲ୍ କରିଥିଲେ ଏତି ଭଲ ମେ କଥା ହେଲେ। କଥା ହେକ ବାହାର କଥା ଉଠେଇ କହି ନଭେମ୍ବର ମାସରେ କରିବାକୁ ହୋଉ କହୁଛି ହେଇନି ବୋଧେ। କଣ ହେଇଛିିକେ ଜାଣ ଇଏ ତ କହୁଛି ହଇନି ମତ ଲାଗୁନି ନଭେମ୍ବର ମାସକୁ।
କାହାର ମାନେ ଆମର କରିବେ ନା ତାଙ୍କର କରିବେନି?
ସିଏ ଫେଙ୍ଗି ଖଉଛନ୍ତି ନା ଆମର କଣ ଆମର ଯେତେବେଳେ କହିବ ସେତେବେଳେ ହବ।
ଯାହା କରିବେ କରିବେ ଆଉ କଣ କରିବ।
ନାଇଁ ବା ପଡିଛି ତକିଆରେ ଶୋଇବ ଆଉ।
ହୁଁ ଶୋଇନି ନାଇଁ ଶୋଇନି ବାପା କୁ ଡାକୁଛି।
ହୁଁ।
ହଉ ହଉ ଯା ତାକୁ ଶୋଇଦେ ଯା ପରେ କରିବ ହଉ।
ହୁଁ ହ।